ଜଗନ୍ନାଥ ଭାଇ ଆପଣ ମତେ ଶୁଣିପାରୁଚନ୍ତି?
ହଁ ଶୁଣିପାରୁଚି ଭାଇ କୁହନ୍ତୁ।
ଆଜ୍ଞା ଆଜ୍ଞା, ଭାଇ ଭଲ ଅଛି, ଆପଣ କୋଉଠୁ କହୁଥିଲେ?
ଆମେ ସାଲେପୁରରୁ କହୁଛୁ।
ଆଜ୍ଞା ଆଉ କଣ କରୁଥିଲେ?
ବସିଛି ଆସିକି ଅଫିସରୁୁ, ଆପଣ?
ମୁଁ ବି ଘରେ ବସିଛି। ଆଉ ଆଜି ଆପଣଙ୍କ ଦିନ ଟା କେମିତି କଣ ଗଲା, ଟିକେ ବିସ୍ତାର ରୂପେ ଜଣାନ୍ତୁ?
ସେମିତି ଠିକ ଠାକ୍, ମାନେ ଯେମିତି ଆ ଯେମତି ଚାଲିବା କଥା ସେମିତି ଚାଲିଛି ଆଉ। ଆଉ ମା ଆପଣ ହଁ ନିଶ୍ଚିତ ନିଶ୍ଚିତ।
ଉୁଁ ହୁଁ ହୁଁ, ଆଉ ଖିଆପିଆ କଣ ହେଇଛି?
ଖାଇଥିଲି ଅରୁଆ ଭାତ ଡାଲମା ଭଜା ଏଆକୁ କରିଥିଲି ତ ସେଉ ଖାଇକି ଯାଇଥିଲି ଆଉ।
ଆଚ୍ଛା, ଆପଣ ନିଜେ ରୋଷେଇ କରୁଛନ୍ତି?
ଆଜ୍ଞା ଆଜ୍ଞା। କଣ କରିବା ଭାଇ ଏଇ ତ ଜୀବନ ଆଉ।
ଆଉ ଡାଲମା ଟା କେମିତି କଣ ବନେଇଲେ?
ଡାଲମା ଟାକୁ ଫାଷ୍ଟ ପରିବା ପତ୍ରକୁ କାଟିଦେଲି। ପ୍ରେସର କୁକର ରେ ପକେଇ ଡାଲି ପକେଇ ତାକୁ ଚାରିଟା ସିଟି ଦେଲା ପରେ ଡାଲମା ରେଡି ତାପରେ ଖାଲି ଛୁଙ୍କ ଟିକେ ଟିକେ ପକେଇଲା ପରେ ହେଲା ଆଉ ଡାଲମା ଆଉ ବାଡିଆ ଡାଲ
ଆଛା ଓହୋ ଡେଲାଙ୍ଗ ଡାଲମା କରୁଛୁ ତାହେଲେ ନାଇଁ କି।
ନାଇଁ, ଡେଲାଙ୍ଗ ଡ଼ାଲମା ନାହିଁ, ବାଡିଆ ଡାଲମା ଏରା ଆମ ହାତ ରେ କହନ୍ତି ଆଉ।
ଆଚ୍ଛା ସାଲେପୁର ଏଗୁରାକୁ ସବୁ ବାଡିଆ ଡାଲମା କହନ୍ତି।
ଆ ନିଶ୍ଚୟ ନିଶ୍ଚୟ।
ଆଚ୍ଛା ହଉ ହଉ। ଆଉ କଣ କୁହନ୍ତୁ, ବର୍ଷା ହଉଛି କି ଆପଣଙ୍କର?
ନା ବର୍ଷା ତ ହେଇନି ୟାଡେ ସକାଳେ ହଉଥିଲା ବାକି ଏବେ ହେଇନି ବର୍ଷା।
ସକାଳେ କେତବେଳେ ହଉଥିଲା?
ସକାଳେ ସେଇ ଆଠଟା ନଅଟା ବେଳେ ଝିପ ଝିପ୍ ବର୍ଷା ହଉଥିଲା। ଆଉ ତାପରେ ହେଇନି କିଛି ବର୍ଷା।
ଓହୋ ଆଠଟା ନଅଟା ବେଳେ ବର୍ଷା ହଉଥିଲା, ନା କି କାଇଁ ଆମର ଏପଟେ କିଛି କିଛି ବର୍ଷା ଫରସା ହେଇନି।
ହୁଏ, ପାଣିପାଗ କଥା କଣ ଅଛି କୋଉ ପଟେ କେତେବେଳେ ବର୍ଷି ଯାଉଛି ତ କୋଉପଟେ ଖରା ହେଇଯାଉଛି।
ଆଜ୍ଞା ଆଜ୍ଞା, ଆପଣ କଁ କରୁଛନ୍ତି?
ମୁଁ ଗୋଟେ ଚିକିତ୍ସାଳୟରେ କାର୍ଯ୍ୟରତ ଅଛି ଆଉ।
ଆଚ୍ଛା ଆଛା, ଚିକିତ୍ସାଳୟରେ ଅଛନ୍ତି ନାଇଁ କି।
ଆଜ୍ଞା ଆଜ୍ଞା।
ଯାହା ହଉ, ଆଉ କାଲି ର କଣ ହଁ ଚିନ୍ତାଧାରା କଣ ଅଛି କାଲି କଣ ଅଫିସ ଅଛି ନା କାଲି ଛୁଟି?
ନାଇ କାଲି ତ ଅଫିସ ଅଛି। ଯିବି ଯାଇକି କାମ ଫେର କରିବାକୁ ପଡ଼ିବ, ଆପଣ କଁ କରନ୍ତି?
ମୁଁ କିଛି ନାହିଁ ଭାଇ ଏମିତି ଘରେ ବସିଚି ଆଉ କଣ କରିବି। କାମଧନ୍ଦା ତ ନାହିଁ। ଚାକିରୀ ବାକିରି ର ତ ଯୋଉ ସମସ୍ୟା ଚାଲିଛି ଆପଣ ଜାଣିଥିବେ ଭଲସେ। ଯା ହଉ ଆପଣଙ୍କୁ ଚାକିରୀ ଗୋଟେ ମିଳିଛି ସେଇଟା ବହୁତ ବଡ କଥା ଆଜ୍ଞା। ଆଉ। ବସିକି ଏଇ ଜଗନ୍ନାଥଙ୍କର। ଜଗନ୍ନାଥ ଟିଭି ରେ ଜଗନ୍ନାଥଙ୍କୁ ଦର୍ଶନ କରୁଛି ଆଉ। ଭାଇ ଆପଣ ଜଗନ୍ନାଥଙ୍କୁ ବିଶ୍ୱାସ କରନ୍ତି।
ନିଶ୍ଚୟ ନିଶ୍ଚୟ ବହୁତ ଭାବରେ ଭଲ ଭାବରେ ବିଶ୍ଵାସ କରେ।
ବିଶ୍ବାାସ କରନ୍ତି ନା କି ତାଙ୍କ ବିଷୟରେ କଣ ଆପ ଆପଣଙ୍କର କିଛି ଗୋଟେ ଯଦି କୁହନ୍ତେ ଆମେ ଟିକେ ଶୁଣନ୍ତୁ ତାହେଲେ ବହୁତ ଖୁସି ଲାଗନ୍ତା।
ନିଶ୍ଚୟ ନିଶ୍ଚୟ। ଦେଖନ୍ତୁ ସିଏ ତ ହଉଛନ୍ତି ଜଗତର ଠାକୁର ଜଗନ୍ନାଥ ତେଣୁ ତାଙ୍କ ବିଷୟରେ ଆମେ କଁ ବା କହିବା। ତାଙ୍କ ବିଷୟରେ ଯେତେ କହିଲେ ବି କମ୍ ହବ। ମୁଁ ଗୋଟେ ଛୋଟ ଅନୁଭୂତି ମୋର କହୁଛି ଏଇଠି।
ନିଶ୍ଚୟ କୁହନ୍ତୁ ଆଜ୍ଞା ଆମେ ତ ଆଜ୍ଞା କୁହନ୍ତୁ।
ମହାପ୍ରଭୁଙ୍କର। ଦିବ୍ୟ ବଡସିିଂହାର ବେଶ ବେଲିକି ମୁଁ ସବୁବେ ସର୍ବମୁଖରେ ଶୁଣିଛି କିନ୍ତୁ। କେବେ ତାକୁ ଚର୍ମ ଚକ୍ଷର ଦେଖିନଥିଲି। ଯେତେବେଳେ ବାହାରିଲି ଦର୍ଶନ ପାଇଁ କି ବହୁତ ଥର। ଚେଷ୍ଟା କରିଚି ଯାଇଛି। ପୁରୀ ମନ୍ଦିରରୁ ଦର୍ଶନ ଏମିତି ଦିନରେ କରିକି ଫେରିଆସିଛି ବୋଧେ ମହାପ୍ରଭୁଙ୍କ ଯୋଗ ନଥିଲା। ଯୋଉଥି ପାଇଁ କି ଆମେ ଦର୍ଶନ ଠିକ ସେ କରିପାରିନୁ। ଓ ହୋ ଦିନେ ଏମିତି ରାତିରେ ଶୋଇବା ସମୟରେ ଜଣେ। ଅଛନ୍ତି ପ୍ରବଚକତ ତାଙ୍କ ମୁହଁରୁ ସେ ଜଣେ। ତାଙ୍କର ଗୋଟେ ଛୋଟ ଉଁ। ଆମର ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ସିଏ। ସିଏ ଉଁ ସବୁ ଜଗନ୍ନାଥଙ୍କର ଅନୁଭୂ ତି ପ୍ରକାଶ କରନ୍ତି ତ ସେଇଥିରେ ଦିନେ ରାତିରେ ମୁଁ ଶୋଇଚି। ତ ମୁଁ ଶୁଣିଲି ଯେ ଜଣେ କେମତି ଆର୍ମିରେ ଜବ କରିଛନ୍ତି ତ ସିଏ କେମିତି। ସିଏ ମହାପ୍ରଭୁଙ୍କ ବଡ଼ସିଂଙ୍ଘାର ଦେଖିବା ପାଇଁ ବ୍ୟାକୁଳ ଅଛନ୍ତି ଆଉ ତାଙ୍କୁ ମହାପ୍ରଭୁ କେମିତି ସ୍ୱପ୍ନ ମାଧ୍ୟମରେ ଗୋଟେ ଗୋଟେ ଛୋଟ ବଟୁକା ବ୍ରାହ୍ମଣ ରୂପରେ ଯାଇଁକି ଦର୍ଶନ ଦେଇଛନ୍ତି ଆଉ କହିଛନ୍ତି ଯେ। କାଲି ଏଇ ସମୟରେ ଘରୁ ବାହାରିବୁ ଏଇ ସମୟରେ ଗାଡି ତୋର ଅଛି। ଏଇ ସମୟରେ ମୁଁ ବଡସିଂଘାର ବେଶ ହଉଥିବି ଆସି ଦର୍ଶନ କରିକି ଯିବୁ।
ଆଛା ଏଇଟା ସବୁ କଣ ଆଛା ଏଇଟା। ସବୁ କଣ ଆପଣଙ୍କର ଆପଣ ଶୁଣିଥିଲେ ମାନେ କୋଉଥେରେ ‌
ଆ କହି। ଆଜ୍ଞା ହଁ ୟୁଟ୍ୟୁବ ଚ୍ୟାନେଲ ରେ ତ, ମୁଁ ଯେତେବେଳେ। ହଁ ଯେତେବେଳେ ସେ ଜିନିଷ ଶୁଣିଲି ତ। ମତେ ଟିକେ ଲାଗିଲା କି ମୁଁ କେବେ ଡାକରା ଆସୁ ଯେ ମୁଁଇଁ ଟିକେ ଦର୍ଶନ କରିକି ଆସେ ଆପଣ ଆପଣଙ୍କ ସେ ଦିବ୍ୟ ବଡ଼ସିିଂଘାର ବେଶ ମୁ ବି କେବେ ଦେଖିନି। ତ ତାପରେ ବୋଧେ ମହାପ୍ରଭୁ ଡାକ ଶୁଣିଥିଲେ। ତା ପରଦିନ ସନ୍ଧ୍ୟା ସମୟରେ ଗୋଟେ ବନ୍ଧୁ ଅଛନ୍ତି ତାଙ୍କୁ କହି ହିଲି। ଯେ ଏମିତି ଏମିତି କାଲି ଦେଖୁଥିଲି ମନ ଟା ଟିକେ ଭଲ ଲାଗିଲାନି ମୋ ଜୀବନରେ ମୁଁ କେବେ ଦେଖିନି ବଡସିଂଘାର ବେଶ।
ବନ୍ଧୁ ମାନେ ଆପଣଙ୍କର-ଅ-ଅ-ଅ ମାନେ-ଏ-ଏ-ଏ-ଏ ହୁଁ। ମାନେ କିଏ ସାଙ୍ଗ ମାନେ ଅ କ୍ଲୋଜ ମାନେ ଆପଣଙ୍କର ଅନ୍ତରଙ୍ଗ ବନ୍ଧୁ ଅଟେ।
ଅନ୍ତରଙ୍ଗ ଜଣେ ସାଧାରଣ ବନ୍ଧୁ ଜଣେ ଆମ ଜୀବନରେ ଯେମିତି ଅନେକ ବନ୍ଧୁ ଅଛନ୍ତି ସେମିତି ସେ ଜଣେ ସାଧାରଣ ବନ୍ଧୁ।
ଆଚ୍ଛା ତାଙ୍କ ସହିତ ଆପଣ ଆସିଥିଲେ ବଡ ସିଘାଁର ଦେଖିବା ପାଇଁ?
ଆଜ୍ଞା, ଆଜ୍ଞା କହୁଚି ସେଇ କଥାଟା କହୁଚି।
ଆଜ୍ଞା କୁହନ୍ତୁ ଏଥରେ କୁହନ୍ତୁ ନାଇଁ ନାଇଁ କହୁଚନ୍ତି ମୋର ଯାହାବି-ଇ-ଇ-ଇ ଯାହାବି ଏ-ଏ-ଏ ପ୍ରଶ୍ନ ଅଛି ମୁଁ ବି ପଚାରି ପାରିବି ନା ଆପଣଙ୍କୁ ନା ପଚାରି ପାରିବିନି?
ନାଇଁ ନିଶ୍ଚୟ ପଚାରିବେ ପଚାରିବେ କାଇନା ପ୍ରଶ୍ନ ନ ଥିଲେ ଉ ତର ଆସିବ ନା।
କହି ଚା କହି ଚାରନ୍ତୁ ଆଉ ସମୟ ବହୁତ କମ ଅଛି ପଚାରି କ କହିସାରନ୍ତୁ
ନିଶ୍ଚୟ, ନିଶ୍ଚୟ ତ ସେ ସମୟରେ ଯେତେବେଳେ ଆମେ-ଏ-ଏ ଉମ୍ କଥାରୁ ତାଙ୍କୁ କହିଛି ଯେ ଏମିତି ମୁଁ-ଉ-ଉ ଅ-ଅ ଦେଖିଲି ଯେ-ଏ-ଏ ଅନୁଭୂତି ଉମ ତାଙ୍କୁ ମହାପ୍ରଭୁ ଇଏ କରିଚନ୍ତି। ଆଉ ମୋର ବି ଇଚ୍ଛା ଅଛି ଟିକେ ଯାଇଁକି ଦର୍ଶନ କରିବା ପାଇଁ। ତ ସେ ସମୟରେ ସିଏ ମତେ-ଏ-ଏ-ଏ କହିଥିଲେ ଯେ-ଏ-ଏ ଚାଲ ଯିବା ଯାଇଁକି ଦର୍ଶନ କରିକି ଆସିବେ ବୋଲି ମୁଁ କହିଲି ମୋର ତ ଅଫିସ୍ ଅଛି ଫେରିଲା ବେଳକୁ ରାତି ଆଠଟା ହବ ଲେଟ୍ ହେଇଯିବ ନା ରାତି-ଇ-ଇ ଏଗାରଟା ବାରଟାରେ ବଡସିିଂହାର ହଉଚି। ତ-ଅ-ଅ କେମିତି ଆମେ ଯାଇକି ଦର୍ଶନ କରିବା ଅ ତ ହେଠୁ ବାହାରିକି ଗଲୁ। ଗୋଟେ ଛୋଟ ଅନୁଭୂତି ଏଇଠି କଣ ନା ଆମେ ଯେତେବେଳେ ବାହାରିକି ଗଲୁ ସେ ସମୟରେ ମହାପ୍ରଭୁଙ୍କର ସନ୍ଧ୍ୟା ଧୂପ ବସିବା ପ୍ରାୟ ତ ସନ୍ଧ୍ୟା ଧୁପ୍ ଅ ସଇଲା ପରେ ମହାଦୁପ ମହାପ୍ରଭୁଙ୍କର ଚନ୍ଦନ ଲାଗି ହୁଏ ଚନ୍ଦନ ଲାଗି ସରିଲା ପରେ ବଡ ସି ହାର ହେଇଯାଏ ଯୋଉଟା କି ଘଣ୍ଟେରୁ ଦେଢଘଣ୍ଟା ଭିତରେ ଡିଷ୍ଟାନ୍ସ। ତ ଆମ ଘ ଆମ ଯୋଉଠି ମୁଁ ବାସ କରୁଛି ସେଠୁ ପୁରୀ ଶ୍ରୀମନ୍ଦିର ପ୍ରାୟ-ଅ-ଅ-ଅ ଷାଠିଏ କିଲୋମିଟର ହେବ। ତ-ଅ-ଅ-ଅ ଯେତେବେଳେ ଆମେ ବାହାରିଛୁ ସେତେ ପାଟି କଲା କି ଏତେ ଲେଟ୍ ହେଇଗଲା ତମେ-ଏ-ଏ ଯାଉଛ ଆଉ-ଉ-ଉ ବଡ ସିଙ୍ଗାର ସରିଯିବ ଦର୍ଶନ କରିବ ମୁଁ ସେଇଠି କହିଲିି କି ଯଦି ମହା କୁ ଡାକରା ନିଜେ ଦେଇଥିବେ ତାଙ୍କର ଇଚ୍ଛାରେ ଆମେ ଯାଉଛୁ ତାହେଲେ ନିଶ୍ଚିତ ଭାବରେ ଆମେ ଦର୍ଶନ କରିକି ଆସିବୁ ବଡସିଂହାର। ତ ତାପରେ ସେଠୁ-ଉ-ଉ-ଉ କିଛି ସମୟ ଏମିତି-ଇ-ଇ ଗଲା ବାଟରେ ମୋର ଟିକେ ଗୋଟେ ଖରାପ ଅଭ୍ୟାସ ଅଛି କଣ ନା ପାନ ଟିକେ ମୁଁ ଖାଏ, ତ ପାନ ଦୋକାନକୁ ଗଲି ସେଠି ଯାଇ ଠିଆ ହେଇଛି ତ-ଅ-ଅ-ଅ ଟିକେ ଭିଡ ଥିଲା ତ ସେଠି ଯେତେବେଳେ ଯାଇକିନା ଇଏ କରିଛି ସେ ପିଲା ମତେ ବହୁତ ପାଟିକଲା ଯାଇକି ତୋରି ପାଇଁ କି ଲେଟ୍ ହେଇଯାଉଛି ଆଉ ତେଣୁ ଟିକେ ଜଲଦି କର। ଆଉ ତାପରେ ବାହାରିଲୁ ସେତେବେଳକୁ ସନ୍ଧ୍ୟା ସବୁ ବସିବା ପ୍ରାୟ ଯେତେବେଳେ ଆମେ ବାହାରିଛୁ ସେବେଳକୁ ରା ତି ନଅଟା ଆସିିକି ହେଲାଣି ନଅଟା ସାଢେ ନଅଟା ପ୍ରାୟ ହବ ହେଇସାଲାଣି। ତାପରେ-ଏ-ଏ-ଏ ସେଇ ସମୟରେ ହଠାତ୍
କିଣିଦେଲେ ତେବେ ମନ୍ଦିର ପାଇଁ ବାହାରିଲେଣି ନାଇ କି ମନ୍ଦିର ପାଇଁ ବାହାରିଲେ। ତାପରେ କଣ ହେଲା? ସମୟ ବହୁତ କମ ଅଛି ତ କହିଚାଲନ୍ତୁ ହଁ ଦୁଇ ମିନିଟ ହଁ।
ହଁ ସେଇ ସେଇ ସମୟରେ ଆମର-ଅ-ଅ ଯେତେବେଳେ-ଏ-ଏ ଉମ୍ ଅ ବାହାରିଛୁ ତ
ହୁଁ।
ସିଏ ସେଇ ସମୟରେ ଅ ଗୋଟେ ଆମର ଫୋନରେ ଗୋଟେ ଗ୍ରୁପ ରେ ଆ ଆଡ ଅଛନ୍ତି ଯୋଉ ଯୋଉ ଗ୍ରୁପ ରେ କି ଅ ପ୍ରତିଦିନ ଦୈନନ୍ଦିନର ନୀତିକାର୍ଯ୍ୟ ସବୁ ଅପଡେଟ୍ ହୁଏ। ତ ସେଇ ସମୟରେ ସେଇ ସମୟରେ ସେଥିରେ ଅପଡେଟ ଆସିଲା ଯେ କି କିଛି କାରଣ ହେତୁ ବାନ୍ତି ହେଇଯିବା କାରଣ କିମ୍ବା ରକ୍ତ ଛିଟା ପଡିବା ହେତୁ ମହାପ୍ରଭୁଙ୍କ ବଡ ମହା ସ୍ଥାନ ହେଇଚନ୍ତି। ଯୋଉଥିପାଇଁ କି ମାନେ ଯୋଉ ନୀତି ଚାଲିଥିଲା ସେ ନୀତି ଦୁଇ ଘଣ୍ଟା ବିଳମ୍ବ ହୋଇଗଲା ତ ତାପରେ ଅ ଆମେ ଯେହେତୁ ବାଟରେ ଯାଇକ ପହଞ୍ଚିଚୁ ଗଲାବେେଳକୁ ମହାପ୍ରଭୁଙ୍କ ସନ୍ଧ୍ୟା ଦୀପ ବ ଶିଲା ମନ୍ଦିର ଭିତରେ ପ୍ରବେଶ କରିଚୁ। ପରେ ମ ଗଲୁ ଆନନ୍ଦ ବଜାରରେ ଅଭଢା ଖାଇଲୁ ଆଉ ଚନ୍ଦନ ଲାଗି କି ହେଲା ଦେଖିଲୁ ବଡସିଂହରେ ଦେଖିଲୁ ଯାହା ମହାପ୍ରଭୁଙ୍କର ସବୁ ଭୋଗ ଖୁଆ ଭୋଗ ଦହି ପଖାଳ ସଜପଖାଳ ମଲ୍ଲିଫୁଲିଆ ପଖାଳ ପହୁଡ଼ ଗୀତ। ସବୁ ଶୁଣିଲୁ ବହୁତ ସୁନ୍ଦର ଭାବରେ ଦର୍ଶନ ବି ହେଲା। ଏମିତି ଦର୍ଶନ ମୋ ଜୀବନରେ ମୁଁ କେବେ କରିନଥିଲି ମାତ୍ର ପଚାଶ ଜଣ ଭଳିଆ ଲୋକ ଥିଲେ। ତ ସେଇ ସମୟରେ ଆମର ବହୁତ ଭଲ ଭାବରେ ଦର୍ଶନ ବି ହେଲା। ରା ତି ପ୍ରାୟ ଦୁଇଟାରେ ମଧ୍ୟ ମନ୍ଦିର ପହୁଡ ହେଲା। ତାପରେ ଆମେ ସଖାଳୁ ସଖାଳୁ କିଛି ସମୟ ବିଶ୍ରାମ ନେଇ ପାଖରେ ସମୁଦ୍ରକୂଳରେ
ହୁଁ ହୁଁ ହୁଁ ମାନେ ଆପଣ ଆପଣଙ୍କ ବନ୍ଧୁ ବିଶ୍ରାମ ନେଲେ ସମୁଦ୍ରକୁ କୂଳରେ ନା କି।
ଆଜ୍ଞା ଆଜ୍ଞା ସେ ଟିକେ ମାନେ ଖାଦ୍ୟ ସେ ଟିକେ ଖାଦ୍ୟ ପ୍ରିୟ ତ ସେଥିପାଇଁ ସେ କହିଲେ। କି ଆମେ ଟିକିଏ ମ୍ୟାଗି ଖାଇବୁ ତ
ଆଛା ମଗି ଖାଇଲେ ହ ହଉ ଠିକ ଅଛି ମ୳୲ଗି ଭାଇ ଖାଇଲେ? ଯାହା ହଉ ଆପଣଙ୍କ ସହିତ କଥା ହେଇକି ବହୁତ ବଢିଆ ଲାଗିଲା ଆପଣଙ୍କ ବହୁତ ବଢିଆ ଅନୁଭୂତି ପରିପ୍ରକାଶ କଲେ। କେବେ ସୁଯୋଗ ମିଳିଲେ ଆପଣଙ୍କ ସହିତ ଯାଇଁ ଆମେ ବି କେବେ ଗୋଟେ ଜଗନ୍ନାଥ ଙ୍କର ଦର୍ଶନ କରିବୁ। ବା ବୁଝୁ ବୁଝିପାଇଲେ ସେ ଯାହା ହଉ ଠିକ ଅଛି ଭାଇ ସମୟଟ ସରିଗଲାଣି। ଏବେ ଆମେ ବିଦାୟ ନଉଚୁ ଭାଇ। ରହିଲି ଭାଇ ଜୟ ଶ୍ରୀ ଜଗନ୍ନାଥ ଆଁ ଜୟ ମା ସାରଳା ଜୟ ମା
ଜୟ ମା ସାରଳା।
ହୁଁ।